ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହଁ, ଭାଇ କୁହ।
ହଁ, ହ୍ୟାଲୋ।
କଣ କରୁଛୁ?
ଏଇ ଘରେ ଆଉ।
ଭ
ଏଇ ଛୋଟ ଛୋଟଛୁଆଙ୍କୁ ଖେଳଉଥିଲି ଆଉ।
ଶୁଭିଲାନି। ହ୍ୟାଲୋ। ହ୍ୟାଲୋ।
ଆଉ ରଜ
ହଁ, କୁହ।
ମୁଁ କହିଲି, ରଜ କେମିତି ଗଲା?
ଭଲ ଆଉ।
ଆଉ ବୁଲାବୁଲି କୁଆଡେ କରୁଛ ନାଁ କରିନ?
ହଁ।
ହଁ, ବୁଲାବୁଲି ଚାଲିଥିଲା, ଆଉ ଗାଁ ପାଖରେ।
ହୁଁ।
ଆଉ ତମେତ କଣ ପଳେଇଲ କଲେଜ୍ କୁ?
କଲେଜ ନୁହେଁ, ମୁଁ ଏଇ ଭୁବନେଶ୍ୱର ଟିକେ ଆସିଛି ଇଣ୍ଟନସିପ୍ କରିବା ପାଇଁ ଆଉ।
କଣ କହିଲେ ରଜ ସେଲିବ୍ରେସନ୍ ନକିରି ଇଣ୍ଟରସିପ୍।
ହଁ।
ଅଁ ଅଁ ସମର ଭେକେସନ ଦିଆଯାଇନଥିଲା କି ଛୁଟି?
ଆରେ ସେଟା ତ ନିଜ କ କଲେଜ ର ବି ଟେକ ହାଲୋ।
ହଁ।
ମୁଁ କହିଲି ସମର ଛୁ ସମର ଛୁ ଛୁଟି ତ ଦିଆ ହେଇଛି କିନ୍ତୁ ଏଇଟା ହଉଛି ଏକ୍ସଟ୍ରା ଗୋଟେ କୋର୍ସ ମୁଁ କରୁଚି ଭୁବନେଶ୍ଵର ରେ ଆସିକି ଆଉ ଏକ୍ସପିରିଏନ୍ସ ପାଇଁ ଆଉ।
ଓ ହୋ।
ହଁ ଏଇଟା ମାସିକିଆ କୋର୍ସ ଟା ଆଉ। ଏ ମାସେ ରହିକି ଏଠି ପଢିକି ତାପରେ ପୁଣି ପଳେଇବି ଆଉ। ଘରକୁ ତାପରେ ପୁଣି ଏଠି କେଉଁଝର ରେ କଲେଜ।
କେଉଁଝର ରେ କରୁଚ। କେଉଁଝର ରେ କରୁଚ।
ନା ଭୁବନେଶ୍ଵରରେ କରୁଛି କିନ୍ତୁ ମୁଁ ପଢୁଛି କେଉଁଝର ନା।
ଓ ହୋ।
ଏଟା ଖାଲି କୋର୍ସ ଟା ମୁଁ କରିବେ ମାନେ ଶିଖିବା ପାଇଁ ଆସିଛି ଏଟା ସ୍କିଲ୍ ଗୋଟେ ଶିଖିବା ପାଇଁ ଆସି ଚି ଆଉ ଭୁବନେଶ୍ୱରକୁ ଆଉ।
ଓ ହୋ।
ହଁ।
ଆଉ ସକାଳୁ କଣ ଖାଇବା କଣ ହେଇଥିଲା? ହାଲୋ। ହାଲୋ ସକାଳୁ ଖାଇବା କଣ ହେଇଥିଲା?
ଅକା ଖାଇଥିଲି ଆଉ।
କଣ କହିଲ କଣ ଶୁବିଲାନି।
ହାଲୋ।
ହଁ ହଁ ସକାଳୁ ଖାଇବା କଣ ହେଇଥିଲା?
ସକାଳେ ବିସ୍କୁଟ ବିସ୍ ବିସ୍
ଆଉ କଣ?
ବିସ୍କୁଟ ଖାଲି।
ବିସ୍କୁଟ ଆଉ କିଛି ନାହିଁ।
ଖାଲି ବିସ୍କିଟ୍ ମାନେ ଖାଲି ବିସ୍କୁିଟ ଖାଇକି ଏତେ ସମୟର ରହିପାରୁଚ।
ହଁ ବିସ ହଁ ଏଇ ସାତଟାରୁ ଆମର କ୍ଲାସ ହଉଚି ନା
ତମର ନେଟୱାର୍କ ଇସୁ ହେଉଛି ବୋଧେ। କଣ କହିଲ? ତମର ନେଟୱର୍କ ଇସୁ ହଉଚି। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।